ହାଲୋ ହାଲୋ ମ୍ୟାଡମ୍ ନମସ୍କାର।
ମ୍ୟାଡମ୍।
ହଁ ମ୍ୟାଡମ୍ ଭଲ ଅଛି।
ହଁ।
ହଁ।
ଭଲ ଅଛନ୍ତି। ଆପଣଙ୍କ ଆଡେ। ଆପଣଙ୍କ ଆଡେ ପାଗ କେମିତି ହେଇଛି।
କୁହନ୍ତୁନି ମାମ୍ ଏତେ ଖରା ହଉଛି ଗରମ ପ୍ରବ।
ହଁ। ଏବେ ଟିକେ ମାନେ ମେଘୁଆ ପାଗ କରି। ଯେଠି ଏବେ ଟିକେ ଏଠି ମେଘୁଆ ପାଗ କରିଛି।
ହ ଯାହା ହଉ ମ୍ୟାଡମ୍ ଟିକେ ତ୍ରାହି ମିଳୁଥିବ ଆପଣଙ୍କୁ ଏଇ ଗରମ ରୁ।
ନା ମ୍ୟାଡମ୍ ମେଘୁଆ ପାଗ ହେଲେ ବେଶୀ ଗୁଳୁ ଗୁଳି।
ନା ମେଘୁଆ ହେଲେ ବେଶୀ ଗୁଲୁ ଗୁଲୁ ଲାଗେ ମୁଁ ଭାବୁଛି କଣ କହିଳ ମତେ ଟିକେ ଶାନ୍ତି।
ନା ନା ମେଘୁଆ ହେଇକିନା ଯଦି ବର୍ଷା ହେଇଯିବ।
ଆଜ୍ଞା।
ହଁ ମେଘୁଆ ହେଇକିନା ଯଦି ବର୍ଷା ହେଇଯିବ ବହୁତ ଜୋରେ ଯଦି ବର୍ଷା ହେଇଯିବ ହେଲା। ତାହେଲେ ଏତେ କିଛି ଜଣା ପଡିବନି। ବଟ୍ ସେମିତି ମେଘୁଆ ହେଇକିନା ରହି। ହେଲେ କଣ ହବ କହିଲେ ଆପଣଙ୍କୁ ମାନେ ଗ ଖରାଟା କାଟିବନି। କିନ୍ତୁ ଗୁଳୁ ଗୁଳି। ବା।
ଓହୋ ଆଚ୍ଛା ଆଚ୍ଛା ମୁଁ ସେଇଥିପାଇଁ ଭାବୁଛି, ମୁଁ ଭାବୁଛି ହଁ ମେଘ ପାଗ ହେଲେ ବୋଧେ ଟିକେ ମାନେ ଏଇ ଯୋଉ ଗରମରୁ ଟିକେ ତ୍ରାହି ମିଳେ।
ନାଇଁ ନାଇଁ ମ୍ୟାଡମ୍ ଆଉ ଗୋଟେ ହେଲା ମ୍ୟାଡମ୍ ଏଇ ଯୋଉ ଜିନିଷ ହଉନି ଅତ୍ୟଧିକ ଗରମ ହେବା। କମ ବର୍ଷା ହେବା। ଏଇଟା ଆମ ମଣିଷଙ୍କର ଭୁଲ ସକାଶେ ହିଁ ହଉଛି ମ୍ୟାଡମ୍।
ହଁ ମ୍ୟାଡମ୍ ସେଇଟା ତ ଠିକ କଥା ହେଲେ କଣ କରିବା ସେମିତି ଚାଲିଛି ଲାଇଫଷ୍ଟାଇଲ ମାନେ ତ ସେମିତି ବଞ୍ଚିବାକୁ ତ ପଡିବ ନା
ହଁ ଆମେ ଆମର ପ୍ରକୃତି ଯୋଉଟା ଆମକୁ ନେଚ ମାନେ ଭଗବାନ ଆମକୁ ଦେଇଛନ୍ତି। ସେଇ ଜିନିଷ ର ଆମେ କେହି ବି କଦର କରନି।
ଆଜ୍ଞା।
ବଟ୍ ସେଇ ଜିନିଷ ଟା ଥରେ ଆପଣ ଭାବୁନାହାନ୍ତି ସେଇ ଜିନିଷ ଟା ଯଦି ଥରେ ଆମ ଠାରୁ ପଳେଇବ। ଆମକୁ ଏଗେନ୍ ସେ ଜିନିଷ ଷ ମିଳିବା କେତେ କଷ୍ଟକର ପାଠ।
ହୁଁ ହୁଁ ସେଇଟା ତ ଠିକ କଥା।
ଆପଣଙ୍କୁ କାହିଁକି ଲାଗୁଛି କହିଲେ ଆଜି କାଲି ବହୁତ ଗରମ ହଉଛି ମ୍ୟାଡାମ।
ଲାଗୁଛି ମ୍ୟାଡ ଯୋଉଟା ସବୁ ଆମ ନେଚର ମାନେ ଜିନିଷ ଥିଲା ଯୋଉଠୁ ଆମକୁ ମାନେ ସବୁ ପିଓର ଜିନିଷ ଟା ମିଳୁଥିଲା ମ୍ୟାଡମ। ସେଇ ଜିନିଷର ଟିକେ ଅଭାବ ହେଇଗଲାଣି।
ହଁ।
ଯେହେତୁ ସେଇ ଜିନିଷଟା ଅଭାବ ତ ହବ ସେଇ ସିଷ୍ଟମ ହିଁ ସେଇଭଳିଆ ହବ ଆଉ।
ହଁ। ଯେମିତି ଆମେ କଣ କରୁଛୁ ଆମେ ନିଜର ମାନେ ମାନେ ନିଜର ସୁବିଧା ପାଇଁ ଯେମି ମାନେ ବଡ ବଡ ବିଲ୍ଡି କୋଠା ତିଆରି କରିଦଉଛେ କଣ କରୁଛେ। ଗଛଗୁଡା କାଟି ଦଉଛି ହଁ ନା ନାଇଁ
ମ୍ୟାଡ଼ମ ହଁ ହଁ ମ୍ୟାଡ଼ମ୍।
କରୁଛି ମ୍ୟାଡ଼ାମ ଯେମିତି ରାସ୍ତା ରାସ୍ତା ମାନେ ମାନେ ଟୁ ୱେ ଅଛି। ଫୋର ୱେ କରିବା ପାଇଁ ଗଛ କିଛି ରଖ। ହା ଆପଣ ବିଲିଭ କରିପାରିବେନି ମ୍ୟାଡ଼ାମ। ଆମ ଶାଶୁ ଘରକୁ ଗଲା ବେଳକୁ ଗୋଟେ ରାସ୍ତା ପଡେ ଯୋଉଟା ମାନେ ପୁରା ଦଶରୁୁ ପନ୍ଦର କିଲୋମିଟର ଦି ସାଇଟରେ ଘନ ଗଛ ଭତ୍ରି ମାନେ ସେ ପନ୍ଦର କିଲୋମିଟର ଆପଣଙ୍କୁ ଯିବେ ଏତେ ଶାନ୍ତି ଲାଗିବ। ଆପଣ ଫେସ୍ ଏଆର୍ ପାଇବେ ବହୁତ ଶାନ୍ତି ଲାଗେ ବଟ ଆଜିକାଲି ମ୍ୟାଡ଼ମ ଏବେ ମୁଁ ଏଇ ଜଷ୍ଟ ଆର ୱିକରେ ଯାଇଥିଲି। ଛଅ ମାସ ପରେ ଗଲି ତାର ଗୋଟେ ସାଇଡ ଗଛ ଛଅ ମ୍ୟାଡ଼ମ୍ ନାହିଁ।
ଓହୋ ଆଚ୍ଛା ଆଛା
ପ ନା ରାସ୍ତା ତିଆରି ହେଉଛି।
ଆଜ୍ଞା ମୁଁ ବି ମ୍ୟାଡାମ ମାନେ ଘରଠୁ ଟିକେ ଦୂରରେ ରହେ। ଆମ ସେ ଘର। ସାଇଡ ରେ ବି ମ୍ୟାଡ଼ାମ ପୁରା ଏତେ ଗଛ ଇଏ ସିଏ ମୁଁ ଯେତେବେଳେ ଯାଏ ଘରକୁ ମନେକର ଯୋଉଠି ଏବେ ରହୁ ଛି ସେଇଠି ମତେ ବେଶୀ ଗରମ ଫିଲ୍ ହୁଏ। ମ ଘରେ ପହଞ୍ଚେ ତ ପବନ ଟିକେ ବାଜିଗଲେ ବି ଲାଗେ କି ନାଇଁ ପୁରା ଗରମ ହଉଥିଲେ ବି ସେ ଗୋଟେ ଥଣ୍ଡା ପବନ ଲାଗେ। ମାନେ ଲାଗେ ଆପଣଙ୍କୁ ଯେମିତି ଝାଳ ବାହାରିଲେ ଆପଣଙ୍କୁ ଅଠା ଅଠା ଲାଗୁଛି। ସେଠି ସେମିତି ଫିଲ୍ ହବନି ଆପଣଙ୍କୁ ଭଲ ଲାଗିବ।
ହଁ ମ୍ୟାଡାମ କେମିତି କହିବି ମୁଁ ମାନେ ଗୋଟେ ଜିନିଷ ଆପଣ କହୁଛି ମାନେ ଆପଣ ଦେଖିବେ ଯୋଉଠି ଛୁ ବହୁତ ସାରା ଭର୍ତ୍ତି ହେଇନଥିବ ହେଲା ଆପଣ ଦେଖିବେ ଯୋଉ ଯାଗାରେ ଗଛ ନାହିଁ। ହେଲା ସେଇ ଜାଗାକୁ ଯେତେବେଳେ ଯିବ ନା ଆପଣଙ୍କୁ ଲାଗିବ ଆପଣ ସବୁ ଜିନିଷ ନାଚୁରାଲ ଜିନିଷ ପାଉଛନ୍ତି। ପ୍ରାକୃତିକ ଜିନିଷ ପାଉଛନ୍ତି ମାନେ ସୁଲସୁଲ ପବନ ଆପଣ ଙ୍କୁ ଆସିବ ସେଇ ଏନଭରମେଣ୍ଟ ରେ ଯଉ ଆପଣ ଆମେ ଯଉ ଅକ୍ସିଜେନ ନଉ ଅଙ୍ଗାର କାମ୍ଳ ଯୋଉ ନଉଛେ ସେଇଟା ବି ଦେଖିବା କେ ପିର ଥିବ। ନା ସିଙ୍ଗଲ ଡସ୍ ନା କିଛି ନଥିବ।
ଆଜ୍ଞା କଣ କରିବା ମ୍ୟାଡାାମ ଚାଲିଛି ତ ସେମତି ଆଉ
ସେମିତି ଏନଭାରମେଣ୍ଟ କୁ ଆମେ କରୁଛେ।
ହଁ ଏବେ ତ ମ୍ୟାଡ଼ାମ ଆପଣ ମାନେ ବିନା ଆ ମାନେ ଫ୍ୟାନ କି ଏସବୁ ଏସିରେ ତ ରହି ହଉନି ମ୍ୟାଡମ୍।
ଆପଣ ଫ୍ୟାାନ ତ ଛାଡନ୍ତୁ ମ୍ୟାଡାମ। ବିନା ଏସି କି ବିନା ଆପଣ ରହିପାରିବେ ନାହିଁ।
ମ୍ୟାଡାମ୍ ମୁଁ ମୋ କଥା କହୁଛି ମତେ ତ ଲାଗୁଛି ଟିକେ ବାହାରକୁ ଯଦି ରୁମ ବାହାରକୁ ଆସିବି ଦଶଟା ଏଗାରଟା ଟାଇମ୍ ରେ ବି ମାନେ ସକାଳ ଟାଇମ୍ ରେ ବି ଲାଗୁଛି, ଝାଳରେ ଗାଧେଇ ପଡିବି।କିଛି କାମ ବି କରିବାକୁ ଇଛା ହଉନି ବେଶୀ ଗରମ ଲାଗୁଛି ମ୍ୟାଡ୍
ବହୁତ ଗରମ ଟା ମ୍ୟାଡମ ବହୁତ ହଉଛି ଅତ୍ୟଧିକ ହଉଛି ଯୋଉଟା କି ଯେ ମାନେ ଅସମ୍ଭାଳ। ସମ୍ ମାନେ ଅ ରହିି ହଉନି।
ମତେ ବି ତ ମ୍ୟାମ୍ ଲାଗେ ବେଳେ ବେଳେ ଯୋଉ ବାହାରେ ଯୋଉ ସବୁ ଲୋକ କାମ କରୁଛନ୍ତି। ତାଙ୍କୁ ବି ଦେଖିଲେ ବେଳେବେଳେ ଲାଗେ ସେମାନେ ବି ସେଇଭଳିଆ ମଣିଷ! ସେ ମ୍ୟାଡ଼ାମ୍। ହେଲେ ବି କେତ୍ ତେ କେମିତି ନିଜକୁ ସେମିତି ବନେଇଛନ୍ତି ସବୁ ଜିନିଷ ତାଙ୍କ ଉପରେ ମାନେ କିଛି ଲାଗ ଲାଗୁନି ଆମକୁ ଯେମିତି ଫିଲ୍ ହଉଛି କି ନାଇଁ ଟିକେ ଖରା ହେଇଗଲା ବହୁତ କାଟୁଛି ତାଙ୍କୁ ବି ତ ଲାଗୁଥିବ ନା ମ୍ୟାଡ଼ମ୍।
ଆଜ୍ଞା ମା ମ୍ୟାଡାମ୍ ସେମାନେ ନା ଆରମ୍ଭରୁ ସେଇ ଇଏରେ ସେମାନେ ମାନେ କଣ ରହିଗଲେ ବୁଝିପାରିଲେ ନା ତ ତାଙ୍କ ବଡି ଟା ସେଇ ହିସାବରେ ଆଡ ଆଜଷ୍ଟ ହେଇଗଲା। ତାଙ୍କର ଇମ୍ୟୁନିଟି ପାୱାର ଯୋଉଟା ରୋଗ ଶକ୍ତି ଆମେ କହିଥାଉ। ସେଟା ତାଙ୍କ ମାନଙ୍କର ବହୁତ। ଥାଏ। ଆମ ତୁଳନାରେ ତାଙ୍କୁ ଅତ୍ ତି ଜଲଦି ଜର ହବନି ଥଣ୍ଡା ହବନି କି ସେମାନେ ମାନେ ଝାଡା ବାନ୍ତି ଏଗୁଡାରେ ପଡିବେନି।
ହୁଁ ହୁଁ।
ଆପଣ ଦେଖିବେ ନୋଟିସ୍ କରିବେ। ଆମ ଘରେ ଗୋଟେ ପିଲାଟେ ଅ ଚିଁ। ହେଲା ମୁଁ ମ୍ୟାଡାମ୍ କେବେ ତାକୁ ଦେଖିନି। ମାନେ-ଏ -ଏଁ। ବର୍ଷରେ କଉ କାଁ ଭାଁ ରେ ତାକୁ ଥଣ୍ଡା ହୁଏ।
ମ୍ୟାଡ଼ମ୍ ସେଇ ଜିନିଷ ଟା ମୁଁ ବି ଯେତେବେଳେ ଭାବେ ମୋ ଜେଜେ ବାପା ଜେ ଥିଲେ ସିଏ ଡେଥ କରିଗଲେଣି ତାଙ୍କୁ ଯେତେବେଳେ ନାଇଣ୍ଟି ଏଜ ହେଇ ଥିଲା କିନ୍ତୁ ଆମେ ମାନେ ମୁଁ ମୋ ଛୋଟବେେଳରୁ ଦେଖିନି ମୋ ଜେଜେ ବାବାଙ୍କୁ କେବେ ହସ୍ପିଟାଲ। ମାନେ ରହିବା ପାଇଁ। କି ଗୋଟେ ମେଡିସିନ ଖାଇବା। କେବେ କିଛି ଦେଖିନି କେବେ ବି ଦେଖିନି କି ତାଙ୍କର କଣ ଦେହ ଖରାପ ହେଇଛି କି କଣ। ତ ସେଟା ଆଗ କଳରେ ଥିଲା କିନ୍ତୁ ଏ। ଏବେ ସେଟା ମତେ ଲାଗୁଛି ଚେଞ୍ଜ ହେଇଗଲାଣି ମାନେ ବିନା ମେଡିସିନ ରେ ବିନା ଏସି ରେ ମତେ ରହିହବନି?
ଆଚୁ ସେଇ ଏନଭରମେଣ୍ଟା ହିଁ ସେମି ମ୍ୟାଡ଼ ହେଇଗଲାଣି।
ତାପରେ କାଲି ମ୍ୟାଡ଼ାମ ପୁର ଆ। ତାର ଆସୁଥିଲି। ଆମର ଏଇଠି ଗୋଟେ ରାସ୍ତା। ତା କାମ ଏମିତି ଡ୍ରେନ କାମ ଖୋଳା ହେଇଛି। ମଟା ବିଶ୍ୱାସ କରି ଗୋଟେ ଗୋଟେ ଶାଢୀ ଗୋଟେ ମାନେ ଭାବନ୍ତୁ କେତେ। ମାନେ ବହୁତ ଜୋର ସେ ଖରା ହଉଥିବ ବହୁତ ଖରା ହଉଥିବ। ସେଲାଇରେ ସେ ପୁରା ସେମିତି ଗୋଟେ ଗ ଗଛ ଅଛି ତଳେ ପୁରା ବାଲିଗୁଡା ଅଛି, ମାନେ ବାଲି ଗଗୁଡାକ ତ ତାତିକି ଥିବ। ସେ ବାଲି ଉପରେ ସେମିତି। ଖାଇକି ଶୋଇଛନ୍ତି।
କିଛି ବାଲିରେ କିଛି ପକେଇ ନାହାନ୍ତି ମ୍ୟାଡାମ।
ସେମିତି ମୁଣ୍ଡରେ ଯାହା ଟିକେ ଟଉଲ ଟାନେ ଦେରେ। ବାଲି ନ ଲାଗିବା ପାଇଁ। ମୁଁ ତେ ଦେଇଥିଲେ। ବାସ୍ ସେମିତି ଶୋଇଛନ୍ତି କିଛି ଫିଲ୍ ହଉନି ମତେ ମାନେ ଆପଣଙ୍କୁ ଲାଗିବ କି ମାନେ ବାଲିଗୋଟା ମୋତେ ତାତି ଯାଉଥିବ କଣ ହେଇଯାଉଥିବ କିନ୍ତୁ ତାଙ୍କୁ ଆରାମ ସେ ଶୋଇଛନ୍ତି ସେ ଭାବନ। କଣ ମୁଁ କାଲି ଦେଖିକି ଭାବିଲି।
ଆମେ ଲାଇଫ ରରେ କେତେ ଜିନିଷ ର ଆମର ଏଇଠା ହେଲାନି ସେଇ। ତ ହେଲାନି। ଆମକୁ ଏଇଟା ମିଳୁନି କେତେ କମ୍ପ୍ଲେନ କରୁଛେ ବଟ ତାଙ୍କର କିଛି ବି। କମ୍ପ୍ଲେନ୍ ନହିଁ।
ସେ ସେଇଟା ଏତେ ମାନେ କଷ୍ଟ। ଏତେ ସବୁ ରହିକି ଯଦି କ କରିବା ହେଲେ ବି ତାଙ୍କର କିଛି ପ୍ରୋବ୍ଲେମ ନାହିଁ ଆମର କିନ୍ତୁ କେତେ ପ୍ରୋବ୍ଲେମ ବାହାରୁଛି
ହଁ ସେଥିପାଇଁ ଆମକୁ ଦେଖିବେ ମ୍ୟାଡ଼ାମ ବହୁତ ସାରା ରୋଗ
ଆଜ୍ଞା ଆଜ୍ଞା
କାହିଁ ନା ଆମକୁ ଆମର ବ ରୋଗ ର ପ୍ରତିରୋଧକ ଶକ୍ତି ନାହିଁ ସେମାନେ କିଛି ମଇଦା ଜାତ ଜିନିଷ ଖାଉନାହାନ୍ତି ସେମାନେ ଯୋଉଟା ବଡି ପାଇଁ ଦରକାର ସେମାନେ ସେଇଟା ଖାଉଛନ୍ତି
ହଁ।
ପଖାଳ ଖାଇଲେ ଶାଗ। ଖାଇଲେ ହେଲା ଟିକେ ଭଜା ଖାଇଲେ ଆଳୁ ଚକଟା ଖାଇଲେ। କୋଉ ଦିନ ଆଇଁଷ ଆମିଷ। ହେଲା ଖାଇଲେ କୋଉ ଦିନ ନହେଲା ନାଇଁ।
ଆଜ୍ଞା ଏବେ ତ ମ୍ୟାଡାମ ଏମିତି ହେଇଯାଇଛି। ଯଦି ଘରେ ଗୋଟେ ଛୋଟ ପିଲା ବି କାନ୍ଦୁଛି ତାକୁ ସେଇ ମିଳୁନି ଆମର ପ୍ୟାକେଟ ଫୁଡ ଗୁଡାକ। ମାନେ ସ୍ନାକ୍ସ ଆଇଟମ ତାଙ୍କୁ ଧରେଇ ଦଉଛନ୍ତି ତା କି ସେ ଚୁପ ହେଇଯାଉ।
ଆଜ୍ଞା।
ମାଗିଲେ ଏମିତି ପା ପ୍ୟାକେଟ ଫୁଡ ବନେଇକି ଦେଇଦିଅ ଏଇ ଟାଇପ ର ଜିନିଷ ଚାଲିଛି ଆଉ।
ଆଜ୍ଞା ଆଜ୍ଞା। ଆଉ ସେଇଆ କଣ ଆମେ। ତ ନିଜେ ଆମ ପ୍ରାକୃତିକୁ ନଷ କରୁଚେ ମ୍ୟାଡ଼ମ ଆଉ ଏଥି ପାଇଁ ଏବେ ଆଉ ଆମେ ନଷ୍ଟ କଲେ ମାନେ ଭାବିଲେ ଆଉ କଣ ହବ। ମୁଁ କାଲି ଗୋଟେ ଜିନିଷ ଦେଖିଲି। ଆମେ ଯୋଉ ଏ। ରହୁଛୁ ସେଟା ଟିକେ ମାନେ ମାନେ କଣ ଅ ଶିକ୍ଷିତ ଏରିଆ। ହେଲା ବହୁତ ମାନେ। ଲୋକ ଶିଖ ଶିକ୍ଷିତ ଏଇଠି ରୁହନ୍ତି ହଁ ହଁ ହଁ ତ ଏଇ ଯୋଉ ଏ ଏଠାରେ ମ୍ୟାଡମ ଯୋଉ ଡ୍ରେନ୍ ଟା ଅଛି ଡ୍ରେନ୍ ଯାଇଛି। ହେଲା। କେହି ମାନେ ସେ ସ ସଖାଳୁ ମାନେ ମୁନସିପାଲଟିରୁୁ ଆସନ୍ତି ଅଳିଆ ନେଇନା ଯାଆନ୍ତି କେହି କିଛି ଅଳିଆ ପକାନ୍ତିନି। ହେଲା ବାହାରେ ବି ଆପଣ। ପାଇବେନି ଅଳିଆ ପକେଇବାର ମାନେ ବା ସଖାଳେ ଏ ସ ସନ୍ଧ୍ୟାବେଳେ ମୁଁ ସନ୍ଧ୍ୟାବେଳେ କୋଉ ଜାଗାରେ ଦେଖିନି ମାନେ ଏ ଯୋଉ ବି ଏମ ସି ର କର୍ମଚାରୀ ଆସିନା ଓଳେଇବା କଣ କରିବା। କିନ୍ତୁ ଏଇ ଜାଗାରେ ସନ୍ଧ୍ୟାବେଳେ ବି ଆସିକିନା ସେମାନେ ଓଳେଇବେ। ହେଲା ତ ମାନେ କାଲି ଗୋଟେ। ସ୍ତ୍ରୀ ଲୋକ
ଆଜ୍ଞା।
କାଲି ନାଇ ଦି ତିନି ହେଲା ମାର୍କ କରୁଛି ଯଦି ତମେ ମୋ ମାନେ ଯଦି ତମେ ଅଳିଆ ବାଲା ଟା ଆସିଲା ତା ପୂର୍ବରୁ ଯଦି ତମେ ଉଠିନ ଦେଇପାରିଲନି। ଠିକ ଅଛି ତମ ଘରେ ତମେ ତାକୁ ରଖ
ହୁଁ।
ନା ଆଣିକିନା ଜରି ସହିତ ଡ ଟ୍ରେନ ମାନେ ଡ୍ରେନ୍ ରେ ପକେଇଦଲେ ତ ସେଇ ଡ୍ରେନ୍ କଣ ହେଲା ମ୍ୟାଡ଼ାମ୍? ହବ ନା ନାଇଁ ଯେତେବେଳେ ବର୍ଷ ହବ। କଣ ହବ ପାଣି ପାସ୍ କରିବନି ପାଣି ପାସ୍ କରିବନି। ସେଇ ପାଣି ରାସ୍ତା ଉପରକୁ ଉ ଉଠିକି ନା ଆସିବ। ଆଉ ସେଇ ପାଣି ଥିଲା ରାସ୍ତା ଉପରକୁ ଉଠିଲେ ଆସିବା ଆମକୁ ଚାଲିଲା ଯିବା ପାଇଁ ଆମକୁ
ଆମକୁ ଅସୁବିଧା ହବ ତାପରେ ଯଦି ବର୍ଷା ପାଣି ସହିତ ସେ ମିଶିକି କୋଉଠି ଜମିକି ଥିବ। ଗାଡି ମଟର ତ ଆମେ ଯାଉଛେ। ଇଏ କରିବା ସେଇ ଜିନିଷ ଟା ହବ ଲୋକ କାହିଁ ବୁଝୁଛନ୍ତି। ଯେତେ କଲେ ବି ଯଦି ଲୋକ ଶୁଣନ୍ତୁ ମ୍ୟାଡ଼ାମ୍ ଯେତେ ଯିଏ କଲେ ବି ଯଦି ଆମେ ନିଜେ ନିଜେ କିଛି ଟିକେ ମାନେ ଆୱାରନେସ୍ କ୍ରିଏଟ ନ କରିବା। ତାହେଲେ ହବନି ମ୍ୟାଡ଼ାମ୍ ଏମିତି। ସବୁ ଜିନିଷ ନଷ୍ଟ ହେଇ ଚାଲିଥିବ। ଆମେ ଖାଲି କହୁଥିବା କରି ଚାଲିଥିବ।
ହଁ ଥେଙ୍କ୍ ୟୁ ସୋ ମ୍ୟାଚ୍ ମ୍ୟାଡ଼ାମ୍। ଧନ୍ୟବାଦ୍ ଭଲ ଗୋଟେ ଇନଫରମେସନ ଦେଲେ। ଆଜ୍ଞା ଆଜ୍ଞା ରଖୁଚି ମ୍ୟାଡ଼ାମ୍।